ହ୍ୟାଲୋ।
ହୁଁ।
ହଁ ଦିଦି କଣ କରୁଛ?
ଏଇ ଏମିତିଆ ଆଉ ତୁ କଣ କରୁଛୁ?
ମୁଁ ବି ଆମ ଛାତ ଉପରେ ବସିକି ପବନ ଖାଉଥିଲି ଆଉ ପବନ ଟିକେ ଟିକେ ଦଉଛି ତ।
ହଁ।
ସେଇଥିପାଇଁ ବସିଥିଲି ଆଉ।
କଣ ଖାଇଛୁ?
ମୁଁ ଏଇନା ଖାଇକି ଆସିଲି ଖାଇଛି ଯୋଉ ଭାତ ଖାଇଲି ଡାଲି ସନ୍ତୁଳା। ଆଉ ଆଳୁ ଭଜା। ମିକ୍ଚର୍ ଏମିତି ଖାଇକି ଆସେ ଲିଆଉ।
ଓହୋ।
ତମେ କଣ ଖାଇଛ?
ମୁଁ ବି ତ ସେଇନା ଭାତ ଆଉ ବୁଟ ଆଳୁ ତରକାରୀ ହେଇଥିଲା ଆଉ ଏବେ ତ ଦେଖୁଛି ଆମ୍ବ ସିଝିନି ତ ଆମ୍ବ କାଟିକି ଖାଇଥିଲି ଆଉ।
ଓ ହୋ। ହଁ ଆମ୍ବ ସିଜିନି ଆମ ଘରେ ବି ଆମ୍ବ। ଛି ଜେ ମୁଁ ଏତେ ଅମ୍ବ ଖାଉନି ଆଉ।
ହଁ ମୁଁ ବି ଏତେ ଖାଏନି ବା ଯେତେବେଳେ ଇଚଛା ହବ ଖାଏ ଆଉ ହଉଛି ତମ ଆଡେ ଖରା କେମିତି ହଉଛି?
ହଁ ଖରା ତ ପ୍ରବଳ ଜୋର ହଉଛି ଆଉ ମାନେ ପୁରା ଯେମିତି ମଣିଷ ପୁରା ତରଳି ଗଲା ଭଳିଆ ଖରା ହଉଛି ଆଉ।
ହୁଁ ସେଇ ତ ସେମିତି ତ ହଉଛି ଆଉ ଆମ ଆଡେ ବି ମାନେ ଏତେ ଜୋରରେ ଖରା ଅଉଛି ଯେ ଲୋକ କେହି ଘରୁ ବାହାରି ପାରୁନାହାନ୍ତି। ତାପରେ ମୁଁ ବି କମ୍ପୁଟର ଯାଉଛି। ସେ କମ୍ୁ ଯାଇକି ବି ଆସିଲାଠୁ ମତେ ବହୁତ ଠକା ଲାଗୁଛି। ବାରି କାଟ ଟୁଛିି।
ହଁ ପା କମ୍ପୁଟର ଏଇ ଖରାରେ ପୁଣି ଯଦି ଯାଉ ଯାଉ ପୁଣି କେତେ କମ୍ପ୍ୟୁଟର ଶିଖିବା ପାଇଁ ପୁଣି ଯାଉଥୁବ ନା ନାଇଁ ଦୂରୁକୁ ସେ ଜୋଉ ଫୁଣି ଖରା ରେ ଏତେ ଜୋରରେ ଫୁଣି ପୁରା ସିଜି ଯାଉଥିବ ମଣିଷ।
ହଁ ବେଶୀ ତ ସେଇଟା ମେନେ କଷ୍ଟ ଲାଗୁଚି ଆଉ।
ହଁ ଲାଗିବ ତ ଆଉ।
ତାପରେ ବର୍ଷା ଉ ହଁ ବର୍ଷା ହୁଅନ୍ତା ବର୍ଷା ବର୍ଷା ବି ଉଠଉଚି ତିନି ଚାରି ଦିନ ହେଲାଣି ବର୍ଷା ବି ମୂଳୁରୁ ହଉନି।
ହଁ ପା ବର୍ଷା ଉଠଉଚି ହଉନି।
ରଜକୁ ଯଦି ବର୍ଷା ଏମିତି ହୁଅନ୍ତା ଭଲ ହୁଅନ୍ତା ବର୍ଷା ଯଦି ନହେଲା ତାହେଲେ ଭଲ ଲାଗିବନି। ରଜକୁ ମାନେ ଏବେ ଯେମିତି ପାଗ ଦଉଚି ରଜ କୁ ହେଲେ ଦିଅନ୍ତା।
ହଁ ଏବେ ଯେମିତି ପାଗ ଦଉଚି ସେମିତି ଟିକେ କାଆଁଳିଆ କାଆଁଳିଆ ଟିକେ ଖରା ଟିକେ କାଆଁଳିଆ ଏନ୍ତି ପବନ ଏ ଯୋଉ ପାଗ ଦେଲେ ହଁ ରଜକୁ ଟିକେ ଭଲ ଲାଗନ୍ତା ଯଦି ରଜକୁ ଏମିତି ଖରା ହବ ତା ସାଙ୍ଗରେ ଫୁଣି ଯୋଉ ଡ୍ରେସ ଆ ଥିବ ରଜକୁ କିଛି ବି ପିନ୍ଧି ପାରିବନି କି ସେ ଯୋଉ ଝାଳ କୁହନି କୁହନି।
ହଁ ପା ଆଉ ଘରେ ସମସ୍ତେ ଭଲ।
ହଁ ସମସ୍ତେ ଭଲ ଅଛନ୍ତି ଆଉ।
ହୁଁ ହୁଁ।
ଆଉ ସେପଟେ ଘରେ ସମସ୍ତେ ଭଲ ଅଛନ୍ତି।
ହଁ।
ଆଉ ଯୋଉ ତମର ସେପଟେ ଜାଗର ପାଳନ କରନ୍ତି।
ହଁ ସେମିତି ତ ଭଲ ମାନେ ମନ୍ଦିର ସଜାସଜି କରିକି ଏମିତି ଭଜନ କୀର୍ତ୍ତନ ହୁଏ ତାପରେ ହଉଚି ତିନି ଦିନ ପାଇଁ ବି ପ୍ରସାଦ ଦିଅନ୍ତି ଖାଇବା ପାଇଁ ରାତିରେ। ଏମିତି ହଉଚି ତମ ଆଡେ?
ଆମ ଆଡେ ବି ସେମିତି ହୁଏ ଆମର ଯୋଉ ଆଗେ ମାନେ ଯୋଉ ଦି ଦିନ ପୂର୍ବରୁ ମାନେ ଦିନେ ପୂର୍ବରୁ ସବୁ ମନ୍ଦିର ଫନ୍ଦିର ସବୁ ସଫାସୁଫି କରିକି ସେଠି ଯୋଉ ଲିଚୁ ଲାଇଟ ଲଗେଇକି ଆଉ ଯୋଉ ସବୁ ମାନେ ପେ ପରରେ ଯୋଉ କାଟିକି ସବୁ ଡିଜାଇନ୍ କରିକି ସେରା ସବୁ ଲଗାନ୍ତି ତାପରେ ଯୋଉ ସେନ୍ ବୃଷଭ ଅଛନ୍ତି। ତାଙ୍କୁ ସୁ ଧୁଆ ଧୁଇ କରିକି ସ ସଫାସୁଫି କରିକି ସେଠି ବି ସବୁ ମାନେ ସଜାସୁଜି କରିକି। ତା ପରେ ଲାଇଟ୍ ଫାଇଟ୍ ଲଗେଇକି ସବୁ ଇଏ କରନି ତାପରେ ଫୁଣି ତା ପରଦିନ ତାପରେ ସବୁ ମାନେ ମାନେ କୋଉଠି ବସା ବୁସି କରିବେ ବୋଲି ସେରା ସବୁ ଇଏ କରନ୍ତି। ତାପରେ ମନ୍ଦିର ଭିତରେ ବି ବହୁତ ଯୋଉ ମାନେ ଯାହା ଅଳିଆ ଫଳିଆ ଯଦି କଣ ଥିବ ସେରକୁ ଫୁଣି ସଫା କରିକି ଯୋଉ ଇଏ କରିକି ଏମିତି କରନ୍ତି ଆଉ। ମାନେ ପୁରା ଲାଇଟ ଫାଇଟ ଲଗେଇ ତାପରେ ମନ୍ଦିର ଉପୁରୁକୁ ଯିବା ପାଇଁ ବି ଯୋଉ ମହାଦୀପ ଉଠିଲା ବେଳେ ଯଦି କଣ ସିଢି ଫିଡି ଯୋଉ ଇଏ କରିବା କଥା ସେରା ବି ସବୁ ସଜେଇ ସୁଜାଇକି ରଖନ୍ତି।
ହୁଁ ହୁଁ। ଆଉ ମୁଁ କଣ କଉଥିଲି କଇଲୁ କୋଉ ଦିନ ଗୋଟେ ଫ୍ରି ଅଛୁ କି ତୁ?
କଅଁ ମାଇଁ କି?
ସେଇ ଏମିତି ଯାଆନ୍ତେ ମ ଯୋଉ ଆମ ଗାଁ ଜଙ୍ଗଲ ନୁ କି? ସିଆଡେ ହଉଚି କଣ କହିଲୁ? ଟିକେ ଯାଆନ୍ତେ ସିଆଡେ ଦେଖୁନୁ ଆମ୍ବ ଆଉ ଝୁଣା ଗଛ ମାନେ ଅଛି ନା ଝୁଣା ଫୁଣା ସବୁ ଅଛି ତାପରେ ପରିବା ଚାଷ ବି ସିୟାରେ ହୋ-ହୋ-ହଉଛି ତ ମୁଁ ସ ବେଳେ ଯାଏ ସେଠୁ ପରିବା ଆଣେ ତୋ ସାଙ୍ଗ କେହି ମିଳୁନାହାନ୍ତି ତ ମୁଁ କହିଲି ତୋତେ ଲଗେଇବା ପାଇଁ ମୁଁ ଭାବୁଥିଲି ତ ତୁ ଲଗେଇଲୁ ତ ସେଇଠି ଯୋଉ କଇଲି କୋଉ ଦିନ ଫ୍ରି ଅଛୁ ଜଦି କହୁନୁ ଯି
ବା ହଉଚି ଧରିକି ଆସନ୍ତେ। ହଁ ମୁଁ ତ ଫ୍ରି ଅଛି ସବୁ ବେଳେ ମୁଁ ବି ସେତି ଖାଲି ଖରାଟା ଯୋଗୁ ମୁଁ ଆଉ ଘରୁ ବାହାରୁନି କାହିଁକିନା ଏଟା ଯଉ ପ୍ରବଳ ଜୋରରେ ଖରା ହଉଛି ଘରୁ ଟୋଟାଲି ବାହାରିବାପାଇଁ ଇଛାହଉନି ମାନେ ଘରୁ ବାହାର ଖାଲି ମୁଁହରେ ଯଦି ଖରା ପଡ଼ିଯାଉଛି ଖାଲି ମୁଁହ ଦେହ ହାତ ମୁହ ଖାଲି ସିରଶିରି ସିରଶିରି ହେଇ ଯାଉ
ତ ଆମେ ଚାରିଟା ପାଞ୍ଚଟା ବେଳେ ଯିବା ଆମେ କାହିଁ ଖରା ବେଳେ ଯିବା କି ଚାରିଟା ବେଳେ ଗଲେ ଠିକ ହବ। ଚାରିଟା ବେଳେ ଗଲେ ଆମେ ଯାହେଲେ ସା ଚାରିଟା ବେଳେ ବୁଲି ବୁଲେଇକି ପାଞ୍ଚଟା ବେଳେ ପଳେଇ ଆସିବା ଆଉ ଜଙ୍ଗଲରେ କଣ ଏତେ ରାତି ପର୍ଯ୍ୟନ୍ତ ରହିହବ କି?
ହଁ ସେ ଜଙ୍ଗଲରେ ବି ସେ ମାନେ ଏପଟେ ପୁଣି ମାନେ ଏନା ଖରା ଦିନ ଟା ନା ଭାଲୁ ଭୟ ଏପଟେ ବି ଅଛି ଏନା ଜଙ୍ଗଲ ମାନେ ତ ଯାହେଲେ ବି ଭାଲୁ ଭାଲୁ ରହୁଥିବେ।
ହଁ। ସେଇଥି ଯୋଗୁ ମୁଁ କହିଲି ତୁ ଆଉ ଯଦି ବି କାହାକୁ ସାଙ୍ଗ ମାନଙ୍କୁ ଡାକନ୍ତେ ଯାଆନ୍ତେ ସାଙ୍ଗ ହେଇକି ବୁଲାବୁଲି କରିକି ଧରିକି ଆସନ୍ତେ ଆଉ ବ୍ୟାଗ ଧରିକି ଆସିଥିବୁ ଆମ୍ବ ଆଣିକି ଆସିଆ।
ହଁ ଆ ସେପଟେ କଣ କଣ ସବୁ ଚାଷ କରନ୍ତି?
ଆଉ ମାନେ ପରିବା ମାନେ ପରିବା ସେପଟେ ବହୁତ ଭଲ ମୁଁ ଯେତେବେଳେ ବି ଯାଏ ଆମେ କୋଉଠୁ ଆଣୁନୁ ପରିବା ହେଲା ମୁଁ ଯେତେବେଳେ ଯିବି ମାନେ ସେଠୁ ଯାହା ବି ହେଲେ ପୋଟଳ ହଉ କାଙ୍କଡ଼ ହଉ ଅଧ କିଲୋ ଅଧ କିଲୋ ସବୁ ତାପରେ ସେପଟେ କଣ ଫସଲ ତୁ ଖାଇବୁନି ତ ମାନେ ସେମାନେ କଣ ଏତେ ସାର ଫାର କିଛି ଦଉନାହାନ୍ତି ଆଉ ଯୋଉଠି ହାଟପଟରେ ପକଉଛନ୍ତି ପରିବା ସେଠି କଣ ଅଧିକ ସାର ଫାର ପକଉଛନ୍ତି ନା ତ ସେଟା ସେଟା ପାଇଁ ଆମ ଦେହ ପାଇଁ ବହୁ ଖରାପେ। କିନ୍ତୁ ଯଦି ତୁ ବାରି ଫସଲ ନିଜେ କରିକି ଖାଇବୁ ସେଟା କଣ ଆମ ଦେହ ପାଇଁ ଭଲ ତ ଆମେ ସେଥି ଯୋଗୁ ସବୁବେଳେ ସେଠୁ ଆଣେ କୋଉଦିନ ମାନେ ଆ ଏବେ ଦିନ ମଝିରେ ଯାଇଥିଲି ଯୋଉ ହେଲା ଇଏ ପର ଯୋଉ ତଳେ କଥା କହୁଛି ଯାଇଥିଲି ଆଣିଥିଲି ପୋ ପୋଟଳ କାଙ୍କଡ ଆଉ ଧୁଡୁଙ୍ଗ ଆଣିଥିଲି କାକୁଡି ଅଧ କିଲେ ଆଣିଥିଲି ଏମିତି ସବୁଥିରୁ ସବୁଥିରୁ ଆଣିଥିଲି ହେଲା ମାନେ ମୁଁ ଯେବେ ପୋଟଳ ତାପରେ ଦିନ ଭାଜିଥିଲି ପୋଟଳ ଆଉ କାଙ୍କଡ ମାନେ ବହୁତ ବଢିଆ ଲାଗୁଥିଲା ମାନେ ପୁରା ନରମ ନରମ କଅଁଳିଆ ମାନେ ଖାଇବା ପାଇଁ ତ ତେ ବହୁତ ଭଲ ଲାଗେ ମାନେ ମିଠା ଲାଗୁଥିଲା ବି ମାନେ ଗୋଟେ ଗୋଟେ ପରିବା ଦେଖୁନୁ କେମତି ଲାଗେ। ତାପରେ ସେ ପରିବା ଟା ପୁରା ଚା ମାନେ ଭଲ ସୁନ୍ଦର ଭଲ ଲାଗୁଥିବ ପରିବାର ଦେଖିବୁ ମାନେ ତୁ ତ କହିବୁ ମୁଁ କଞ୍ଚା ଖାଇଦେବି ଆଉ ତାପରେ ମୁଁ ଧରିକି ଆସିି ଆସିଲି ତାପରେ ସେଠି ବହୁତ କିଛି ଲଗା ହେଇଛି ତୁ ଯାହା ଖୋଜିବୁ ତପାଇଁ ମିଳିବ ଗାଜର ବିଟି ସବୁ ଫଳ ଜିନିଷ ବି ଲଗା ହେଇଛି ମାନେ ଫଳ ଜିନିଷ ବୋଲି କଣ ସେଉ ଆଉ ଅଙ୍ଗୁରୁ କଦଳୀ ମାନେ କଦଳୀ ବଗିଚା ବି କରଛନ୍ତି ଆମ୍ବ ଗଛ ତ ସେଆଡେ ବି ଏକ ରେ ତୋଟାଟା ନା ଆମ୍ବ ଗଛ ବି ପ୍ରବଳ ଅଛି ତ ସବୁ ସବୁ ଫସଲ ସେମାନେ କରିଛନ୍ତି ବଢିଆ ତାଙ୍କର ମାନେ ଲାଭ ହଉଥିବ।
ହଁ।
ସେଇଟା ହଉଛି ମୁଁ କହିଲି କୋଉଦିନ ଫ୍ରି ଅଛ ଯିବା ତ ଦେଖୁଛୁ ତ କେମିତି ବି ଖରା ହଉଛି ଘରୁ ବି ବାହାରି ହଉନି ତ ମୁଁ କହିଲି ଦେଖିବା ପଚାରେ ଯଦି ଯିବ ନହେଲେ ମୁଁ ଭାବୁଥିଲି ପରଦିନ ଯାଇକି ଏକା ଆଣି ଥାନ୍ତି ଆଉ କଣ କରିଥାନ୍ତି ଠାକୁ କୁରଙ୍କ ପାଇଁ ଟିକେ ଝୁଣା ଆଣିଥାନ୍ତି ନା ଝୁଣା ସରିଗଲାଣି। ତାପରେ ପରିବାପତ୍ର ବି କିଛି ନାହିଁ ସେଥି ଯୋଗୁ ଫୋନ କରିଥିଲି ଆଉ ଆଣିବା ପାଇଁ ସେଇଟା ହଉଛି ତାପରେ ଦେଖୁନୁ କାଜୁ କାଜୁ ଗଛ ଦେଖିଛୁ ନା ଜାଣିଛୁ?
ହଁ କାଜୁ ଗଛ ଏଇଠି ଆମ ବାରିରେ ବି ଗୋଟେ ଅଛି କାଜୁ ଗଛ।
ହୁଁ ମାନେ ସେ କଣ କହିଲୁ ଯୋଉ କାଜୁୁର ନୁହେଁ। ହେଲା ମୁଁ ଆଗରୁ ଯୋଉ ଆଣେ ଥିଲି ମାନେ ଆଗରୁ ମଝିରେ କହୁଥିଲି ଯୋଉ ଏଇ ପରିବା କଥା ଏ ଯଉ କହୁଥିଲେ ଆଣିଥି ଆାଣିବା ପାଇଁ ଯାଇଥିଲି ତ ଦେଖିଥିଲି ଗୋଟେ ଗଛଟେ ହେଲା ସେଠି ମାନେ ଫୁଲ୍ ମାନେ କାଜୁ ଥିଲା ମୁଁ କଣ କରିଥିଲି କହିଲୁ ଆଇଲା ଦିନ ଧରିକି ଆସିଥିଲି। ଲି ମାନେ ଗୋଟେ ଜରିରେ ଅଧ ଜରିଏ ହବ ହବ ଆଣିକି ଆସିଥିଲି ତାକୁ କଣ କହିଲୁ ମସଲା ଦେଇକି ତରକାରୀ କରିଥିଲି ତରକାରୀ କରିଥିଲି ବିଶେଷ କରି ମାନେ ଏତେ ତ ତତେ ଭଲ ଲାଗିବ ତୁ କହିବୁ କି ମୁଁ ସବୁବେଳେ ଖାଇବି ତତେ ଆଉ ଶୁଖିଲା ଗଜ ମାନେ ବିକିବାକୁ ପଡିବନି।
ଓହୋ ଏପଟେ ଆମର ବି ସେଇ କାଜୁଗଛ ଛଟେ ଅଛି ଆମ ବାରିରେ ଯେ ବେଶି ମାନେ ମାନେ ଅଧିକ ହୁଏନି ଆଉ ହୁଏ ସେମତି ତିନ ଚାରି କିଜି ଭଳିଆ ବା ଆମର ପାଞ୍ଚ ଛଅ କେଜି ଭଳି ଏଥର।
ହଉ ସେତିକି ବି କେତେ ଭଲ।
ହଁ। ଆମର ଏଟା କଣ କଲେ ଯୋଉ କାଜୁ ମଞ୍ଜି ଯୋଉ ବିକ୍ରି କରନ୍ତିନି।
ହୁଁ।
ଏମତି ଆମର ସବୁ କରନ୍ତି ମାନେ ଏମତି ପୁରା ଶୁଖି ଗଲା ପରେ ମାନେ ପାରନ୍ତି ଏମତି ସବୁ ତାକୁ ଆଉ ତାପରେ ଏଇ ଯୋଉ କାଜୁ ମଞ୍ଜି ସାଙ୍ଗରେ ତା ଯୋଉ କାଜୁଫଳଟା ସେଟା ବି ଯୋଉ ମିଠାଉରା ନୁହେଁ କି ମିଠା ଲାଗିବନି କି ପୁରା। ସେଇଟା ବି ସବୁ ମାନେ ଇଏ କରିକି ନାଇଁ ମାନେ ଗୀତ ସିଆଡେ ମାମା ହେରିକା ବସିକି ଟିଭିି ଦେଖୁଛନ୍ତି ଯେ
ଓହୋ ସାଉଣ୍ଡ ଶୁଭୁଛି ତ ସେଥି ଯୋଗୁ
ହଁ ସେଟ ଏପ ଟିଭି ଦେଖଥିଲ।
ଆଉ ମାନେ କଣ ସବୁ ଭଲ ମୁଁ ତ ସେଇଆ ଖାଇଥିଲି ଆଉ।
ଆଉ ଖରା ଦିନେ ଭଲ ଠିକ ରେ ପାଣି ପାଣି ପିଉଥିବୁ କାହିଁକି ନା ଖରା ଦେଖୁଛୁ କେମିତି ହଉଛି? ପାଣି ନ ପିଇଲେ ଦେହ ପାଇଁ ଖରାପ।
ପାଣି ବୋତ ତୋଲ ମୁଁ ସବୁବେଳେ ଧିରିକି ବୁଲି ପାଣି ପିଇବି ବୋଲି ଏଥର ଯଦି ଖର ଯି ବେଶୀ ମାନେ ପାଣି ଯଦି ନ ପିଇବା ଆମ ଅଂଶୁଘାତ ହେଇଯିବ।
ହଁ ଆମକୁ ମୁଁ ଯୋଉଠି କମ୍ପ୍ୟୁଟର ଯାଉଛି ଆମ ସାରଙ୍କୁ ଅଂଶୁଗତ ହେଇଯାଇଛି ବା।
ଓହୋ। ଖରାରେ ଏମିତି ବାହାରେ ଯଦି ବେଶୀ ବୁଲିବ ଯାହେଲେ ବି ହବ ଆଉ।
ହଁ।
ଖରରେ ବାହାରେ ବେଶୀ ବୁଲିବନି ଖରାରେ ତ କେ ବାହାରୁନାହାନ୍ତି କିନ୍ତୁ ଯଦି ବାହାରୁଛନ୍ତି ସେମିତି ସବୁବେଳେ ଏମତି ଢିଲା ପୋଷାକ ଜୋତା ଛତା ଚଷମା ପାଣି ବୋତଲ ଏମିତି ସବୁ ଧରିକି ବାହାରୁଛନ୍ତି ଆଉ।
ହଁ।
ଏନି ସବୁ ଗଲେ ବାହାରି କଣ? ହେଲେ ଯୋଉ ମାନେ ଅଶୁଗାତ ହବା ଟା ଟିକେ କମ ଇଏ ଆଉ।
ହୁଁ। ଆଉ।
ଆଉ କଣ କହିବ ନହେଲେ ମୁଁ ରଖୁଛି ଆଉ ଯାଉଛି ତଳକୁ ଆଉ।
ହଉ ହଉ।